ହ୍ୟାଲୋ
ହଁ
କଣ କରୁଚୁ?
ହ ଖବା
ଆଁ
ଗାଇରେ ବାବାନ ପକାଉଛି
ବହିରେ ମଲାଟେ ପକଉଛୁ ଆଉ କଣ ଖାଇଛି ମୁଁ କହିଲି କଣ ଖାଇଚୁ?
ଖାଇଛି ଖାଇଥିଲି ଏଇନା ଗୁପ ଚୁପ
ଗୁପ୍ ଚୁପ୍ କିଏ ଆଣିଲା
ମୁଁ କରିଥିଲି।
ଘରେ କରିଥିଲି।
ହଁ
କଣ ଏଇ ଯୋଉ ଦୋକାନରୁ କିଣିକି ଆଣି ଛାଣି ଦେଇେଇଥିଲୁ ନା ଦଳେ ଯାଇିକି ଛାଣିଥିଲୁ
ନା ସେ ଦୋକାନ
ଓ ହୋ ଆଉ।
ହ
ଆଉ।
କଣ?
ଆ ଅଭଦ୍ର ଟେ କି। ଆଉ କଣ କହୁନୁ।
ଆଉ ତୁ କଣ ଖାଇଚୁ।
ଖାଇଛି ଚାଟ୍।
ଚାଟ କିଏ ଆନିଥିଲେ ମ?
ଚାଟ୍ କହିଥିଲି ଗୋଟେ ସାଙ୍ଗକୁ ଆଣିକି ଦେଇଥିଲା।
ହଁ
ହୁଁ।
ଓହୋ। ଆଁ।
ଆଉ। ଆଉ ଘରେ ସବୁ।
କୁଆଡେ ବୁଲିବାକୁ ଯାଇନୁ।
ନା କୁଆଡେ ଯାଇନି। ରଜ ଗଲା ପରେ ରଜ ରଜ ପାଗ ହେଲା ଆଉ।
କିପଣ ଜ୍ୟଷ୍ଟ ପୂର୍ଣୀମା କୁ ହେମାଳ।
ହଁ ଯିବି ମାମୁଁ ଘରକୁ ମମି ଯେତବେ ଡାକିବ ତାହେଲେ ଯିବି।
ମମି କଣ ଆସିବା। ମାମୁଆର ଅଛି ମମି ର।
ଆଉ ମମି ଡାକିବ ମମି ଘର ମମି ଡାକିବ।
ମମି ଭାଇ।
ଆଉ।
ଯାର ଦେଖ ଠାକୁର ଦେଖାରୁ ତା ସେଯା
ତାହନ୍ତୁ ଏମିତି କହୁଛୁ ଆଉ ଏପଟ ସାଇଡ ରୁ କହିଦଉଛୁ ଡାକୁ ସେପଟ ସାଇଡ ରୁ ମନା କରିଦଉଛୁ ଆଉ।
ହ ହଁ ସବୁ ଜାଣିଛି।
ହୁଁ ସବୁ ଜାଣିଛି।
ଆଁ।
ହଁ ମୁଁ ସବୁ ଜାଣିପାରୁଛି। ଆଉ ତାଙ୍କ ବାହାଘର କେତେ ବାଟ ଗଲାଣି।
ହଉ ଯା।
କଣ ଘର ଆଗରେ ତୁ ଜାଣିପାରୁନୁ।
ନା।
କୋଉ ଦିନ ଡାକିଚ ଖାଇବାକୁ।
ହେଲା।
ଆମ ଘରୁ ଆସିବେନି କି ଖାଇବାକୁ।
ଆମର ଆସ ନାଇ ମୁଁ କେ ନ
ଆଉ ତୁ ଘରେ ରହୁଛୁ ନା କୋଉଠି ରହୁଛୁ।
କଉଡା କେ ହ କାମ କ
ଓହୋ।
ଆଁ।
ଆଉ ନିଆ ଫିଆ ବାହାର କରି ରେଡି କରିସାରିଲୁଣି।
କଣ କହଚୁ?
ଲେହେଙ୍ଗା ବାହାର କରି ରେଡି କରିସାରିଲୁୁଣୁ।
ଲେହେଙ୍ଗା ଏଠି ଅଛିି ପିନ୍ଧିବି।
ହୁଁ ତୁ ପୁରା ଆଣିଚୁ ସେ ଯୋଉ ସଜ ହବ ଆଗକୁ ଆଣିଛୁ ପୁରା ଗାଁ ସାରା ବାଣ୍ଟୁଛୁ ଆଉ।
ନା ବେ ଶେ ମାଗିଲେ
ସେ କେମିତି ଜାଣିଲେ ତୋ ପାଖରେ ଅଛି ବୋଲି।
ସେ ଆଇଥିଲା।
ଓ ଭଲ ଅଳ୍ପ ଦିନ ମୁଁ ଆଜି ଗୋଟେ ଆଣିଛି ସ୍ନାପ୍ ଦେଖି ଶୁହ ମୁଁ ଗୋଟେ ଇଏ ମେସିନ୍ ଆଣିଛି।
ପାଞ୍ଚ
କରଲି ମେସିନ
ଆଁ,
କାର ମେସେନି ଆଣିଛି। କରିଥିଲି ବି ଆଜି କରିଥିଲି ଆଜି ବଢିଆ ଦେଖା ଯାଉଥିଲା କିନ୍ତୁ କରି ସାରିଲା ପରେ ଆଉ ପାନିଆ ମାରିପାରି ବୁନି ଚୁଟିରେ। ଭାଲୁ ମାନେ ସେ ପୁଣି ଛୁଟି ଇ ହେଇଯିବ ଏପଟ ସେପଟ କରିବୁ ଯଦି ସମୟ ଛାଡିଦବୁ ହାତ ଫାତ ମାରିବୁନି ସେ ପୁରା ବଢିଆ ସେ ରହୁଛି। ନହୁଛି ମନେ ବଢିଆ ଦେ ଯାଉଛ ପଠେଇ ଫଟୋ ଦେଖି ଫଟୋ ପଠେଇବି ଦେଖିବୁ ରହ। ହଉ ଅଜି ଦିନରେ କଣ ହୋଇଥିଲା ଖାଇବାକୁ
କଣ କହୁଚୁ?
ମୁ କହିଲି ଆଜି ଦିନରେ କଣ ହେଇଥିଲା ଖାଇବାକୁ।
ଛୁଇଁ ଆଳୁ ରାଇ?
ହୁଁ।
ଡାଲି, ଭାତ, ଆମ୍ବ।
ଆମ୍ବ। ଛୁଇଁ ରାଇ କୋଉଠୁ ଆଇଲା? ଛୁଇଁ କୋଉଠୁ ଆଇଲା?
ଛୁଇଁ।
ଛୁଇଁ କୋଉଠୁ ଆଇଲା?
ହାଟୁରୁୁ?
ହାଟରୁ ଆଉ କଲି ଅପା ଘରୁ ଯାଇଥିଲେ କଣ ଆଣିଲେ?
ହେ ଆଚାର ଆଣିଥିଲେ।
ଆଚାର ଆଉ ଭାଉଜ ଖବର କଣ?
ଭାଉଜ
ଭାଉଜ ଖବର କଣ ତୁ କଣ କାଲୁଣୀ ହେଇ ଗଲୁଣି ନା କଣ?
ଭଲ।
ଫୋନ୍ କରି ନାହାନ୍ତି।
ନା।
କାଇଁ।
ଆଉ ସବୁବେଳେ ଏମିତି ଫୋନ ରେ କଥା ହଉ
ଆଉ‌। ଆଉ କଣ ଘରେ ସବୁ କଣ କରୁଚନ୍ତି।
ଘରେ ଫୋନ ଦେଖୁଚି ଜଣେ ବଇଚି ଜଣେ ପିଠା କରୁଚି। ଜଣେ ଏ ଛଣା।
ଆମେ ବି ଆଜି କରିଚୁ ଛଣା ପିଠା। ମା ର ଆଜି ଇଚ୍ଛା ହେଲା ମାଆ କହିଲେ ଛଣା ପିଠା କରି
ମୋ ମମି ଆଜ ସକାଳୁ କଳି ହଉଚି ଖାଲି।
ମୋ ମାଆ ବି ସେମିତି ସକାଳୁ କହି ହେଇ ହେଇ ହେଇ ସନ୍ଧ୍ୟା ବେଳୁ କଲା ଯାଇଁ ଛାଡିଲା।
ମ ମମୀ ଆ ସନ୍ଧ୍ୟା ବେଳୁ କଲାଣି।
ସ୍ୟାମି ସନ୍ଧ୍ୟା ଆଗରୁ ତିନି ଜଣ ମିଶିକି କରିଦେଲୁ ଆଉ।
ମୋ ମମୀ ଏକାଟିଆ କରୁଚି ଆଉ।
କାଇଁ ତମ ତମେ ସବୁ କଣ କରୁଚ କି?
ମୋର ଗୁପଚୁପ୍ କଲି ଖାଇଲି ପୁଣି ଆଉ ପୁଣି ବୈଡ ସାର୍ଫ ପକେଇବୁ ନହେଲେ ମ୍ୟାମ ପାର୍ଟି କରିବେ।
ଆଉ ଜଣେ?
ହଁ ମୁଁ ଦେଖୁଚି।
ଟିକେ ମମି ପାଖରେ ସାହାଯ୍ୟ କରିଦେଇଚି ଏତେବେଳେ ସରିଯାନ୍ତାଣି ସେ ଏକୁଟିଆ କେତେ କରିବ।
ତା ମମି କହିଲା କହୁଚି ହେ ମୁଁ କରିବିନି।
ହଁ ସୁଜି ସୁଜିରେ ହେଲା ସୁଜି ଯନ୍ତିକି କରୁଥିଲୁ ନା କୋଉଥିରେ?
ହଁ।
ମା ବି ସୁଜି ଆଉ ଅଟା ରେ ଜନ୍ତିଲା ଦିଦି ଜୁଲି ରେ ଜନ୍ତିଲା ଗୁଡ ଆଉ ସୁଜି ଅଟା। ଆଉ ଛେନା ମା ରଖିଥିଲା ର
ଛେନା ରେ ଆମର ହଏନା ଭାଇ। ଛେନ୍ନା ତନ୍ ତାରା।
ତମେ କକା ଖାଆନି ତୁ ଖାଉନା ବୋଲି ଛେନା ପଡୁନି ନ ହେଲେ କଣ ଛେନା ମମି ଖାଇବନି ନା ରୁପାରି
ନା ରୂପାଦର ଖାଇବନି ମନାକଲା।
ସାଧା କାକେରା ଭଲ ଲାଗେ ସାଧା କାକେରା।
ସାଧା କାକାରା ସାଙ୍ଗରେ ଯୋଉ ମଟର ଆଳୁ ତ କରି ଖାଇ ଦଉ। ତ
ପୁର ବାଲାରେ ମଟର ଆଳୁ ତରକାରୀ ମତେ ଭଲ ଲାଗେ ସାଧା ମୁଁ ସେମିତି ଖାଇଦେବି।
ତ ହଲାଣି। ବଲ ନେ ଛେନା ଫେନା ଭଲ ଲାଗେ ନା ନାହିଁ।
ପିଙ୍କି ଯନ୍ତି ଦେଲା। ପୂର ଭାଜି ଦେଲା ମା। ର ଆଉ ତାର ବସିକି ବନେଇଲେ ମୁଁ ମୋର ନେଇକି ଛାଣିଲି ଆଉ।
ତୋର ତ ଛାଡିିଆ ଦାୟିତ୍ୱ ଆଉ।
ହଁ ମୋର ଛାଣିଆ ଦାୟତୁ ତାଙ୍କର ସବୁ ଜନ୍ତା ଜମ ଦାୟତୁ ମୁଁ ଖାଇ ନଥିଲି ତ ଆଜି ଭାତ ବୋଉଲୋ ମୁଁ ଖାଏ ନଥିଲେ ତୁତ ଆଜି ଭାତ। ମା କହିଲା ବାପାକୁ କହିଦେବି। ମା ତୁ ଯାହା କହିବୁ ମୁଁ କରିଦେବି ହେଲେ ତୁ ବାପାକୁ କହନା ମୁଁ ଖାଇନି ବୋଲି।
ତାଇ ବାପ ମାଟିିକରେ
ଆଉ ଭାତ ଖାଇନୁ ପୁଣି କହିବେ ରାତିରେ ଖା ଭାତ। ସକାଳେ ପଖାଳ ଖାଇଥିଲି। ଆଉ ଇ ଛାଡିଲାନି ଶୋଇ ପଡ଼ିଥିଲୁ ଉଠିଲୁ ଡାଲି ହେଇନଥିଲା। ଉଁ ଦହି ମତେ ଖଟା ନାଗୁଚି କହିଲା ଦହି ପକେଇ ଭାତ, ଦହି ଆଉ ଚକଡ଼ା ଚକଡି ସବୁ ଭାଜି ଦେଇଛି। ବାଇଗଣ, ଟମାଟର, ଭେଣ୍ଡି, ପୋଟଳ ତାକୁ ଚକଡି ଖାଇଦବୁ। ସୋମବାର ବିନା ପିଆଜ ରସୁଣ। ମୁଁ କହିଲି ମୁଁ ଖାଇବିନି। ବୋଉ କହିଲା ଘିଅ ପକେଇ ଖା। ମୁଁ କହିଲି ନା ତ ହେଇପାରିବନି ତ ଆଉ ଡାଲି କାହିଁକି ହେଇନି ମୁଁ ଖାଇବିନି।
ହଁ।
ଆଉ ଟ୍ୟୁସନ ଯାଇଥିଲୁ ଆଜି?
ହଁ।
ଆଉ ସ୍କୁଲ ଖୋଲିଲାଣି ବା। ସ୍କୁଲ ଖୋଲିଲାଣି ବା। ଗଲୁଣୁ ନା ଯାଇନୁ?
ଗାଇନଜ
ଏ ସୋମବାର ତ ଆଜି ଯାଇଥାନ୍ତୁ କାହିଁ ଗଲୁନ।
ହାଁ?
ବୋଇଲେ ଆସି ତ ସୋମବାର ଆଜିଠାରୁ ଯାଇଥାନ୍ତୁ କାଇଁ ଗଲୁନୁ?
ହ
ପଢା ହେଇନି ଏ ପର୍ଯ୍ୟନ୍ତ ହଁ ସ୍କୁଲ ଖୋଲିଲାଣି ପଢ଼ା ହବଣି।
ହ ଉନି ଆମର ଏବେ ଦଶଟା ବେଳେ ହେଲେ
ସଖାଳୁଆ ଚାଲିଛି।
ହଁ।
ଓହୋ। ହଉ। ଟ୍ୟୁସନ୍ ଯାଆ। ମନ ଦେଇକି ପାଠ ପଢ଼େ।
ନା ହିନ୍ଦୀ ନେବି ନା ସାନସ୍କ୍ରିଟ୍ ନେବି କଣ ନେବି ଭାବୁଛି।
ତୋର ଯୋଉଟା ଭଲ ହଉଥିବ ସେଇଟା ନବୁ।
ମୋ ସାନ ଝିଅ କହୁଚି ମତେ ମମି କହୁଚି ତୋର ଯୋଉଟା ଭଲ ସେଇଟା ମୁଁ କହୁଚି ମୋର ଭଲ ହବନି କିଛି କହୁଛି ତୁ କିଛି ନେନା ଆଉ ହେ ହେ। ଏଏ
ଯୋଉଟା ଭଲ ହଉଥିବ ସେଇଟା ନବୁ ନା ଆଉ ଯୋଉଟା ତୁ ତୋତେ ଯୋଉଟା ଇଏ ଲାଗୁ ତୁ ଆଉ ତୁ ଆମ କଥା କ ନବୁ କଣ ପୁଣି ଆମେ କହିଦଉଛୁ ତୁ ପଢି ପାରୁନଥ ତତେ ଯୋଉଟା ଭଲ ଲାଗୁଛି, ତୁ ଯୋଉଟା ପଢି ପାରୁଛୁ, ଲେଖି ପାରୁଛୁ ସେଇଟା ନେ।
ଲୋକ ଖାଲି କୁ କହି କହନ୍ତି ସାଂସ୍କ୍ରିଟରେ ଭଲ ମାର୍କ ଉଠିବ କିନ୍ତୁ ଯେଉଁଟା ତୁ ପାଠ ପଢ଼ିପାରିବୁ ସେଇଟା ନେଉ
ତୁ କଣ ନାଇଥିଲ?
ମୋର ହିନ୍ଦୀ।
ଆଁ
କେବଳ ଘର ଭିତରେ ବୋଧେ ଏକାଠିଆ ମୁଁ ହିନ୍ଦୀ ନେଇଥିଲି ଆଉ ସମସ୍ତେ ସଂସ୍କୃତ ନେଇଥିଲେ।
ରୂପା ଯେ ଶସ ସଂସ୍କିରିଟ୍ ନହିଁ ଥିଲା।
ହଁ ହଉ ହଉ ଶୁଣ ମୁଁ ରଖୁଛି ମୁଁ ପରେ ଫୋନ କରୁଛି।
ହଉ।